ହାଲୋ। ହାଲୋ।
ହାଲୋ।
ହଁ ହଁ ପ୍ରଥମେ କାଇଁ ଶୁବୁ ନଥିଲେ।
ଉଁ
ହଁ ହଁ ଶୁବୁଚିପା ଏବେ ଫାଷ୍ଟ ଶୁବୁ ନଥୁଲା।
ହଁ ହେଲା ତ।
ସେଇ ରୁମ୍ କୁ ହୋଉନେଇ।
ହଁ ସେଇପା ପଳେଇଆଲି ଉପୂରୁକୁ।
ସେଇଠି ତକିଆ ଗୋଟେ ପକେଇ ଶୋଇପଡ।
ଉପରେ ପକେଇ ଝରକା ଖୋଲେ ଟାୱାର ହୋଉଛି ନ ଝରକା ଦେଇଦେଲେ ବି ଟାୱାର ହୋଉନି ଆମର ଯୋଉ ଓପୋର ଘର ଠାକୁର ଘର ସା ଘର ଯୋଉ ଠାକୁର ଘର ସାମ୍ନାରେ ପଡିନି ଟିପଏ
ହଁ।
ସେଇଠି ପା।
ଓହୋ ନା ସେଇଠି ଟିକେ ଯୋଉ ସେଠି କଁ ଲଗେଇନା କି ଫ୍ୟାନ ହଲରେ।
ହଲରେ ଫ୍ୟାନ୍ ଲାଗିଚି।
ହଁ।
ଆନା ଫ୍ୟାନ ଲାଗିଚି ମେନ୍ କଥା ହୋଉଚି ମୁଁ ଯୋଉଠି ଫୋନ ରେ ବସିକି କଥା ହୋଉଚି ସେଟା ପୁରା ରାସ୍ତା ଓପୁରୁକୁ।
ରାସ୍ତା ଉପୁରୁକୁ।
ମାନେ ରାସ୍ତାକୁୁ ସବୁ ଦେଖାହୋଉଚି ମୁଁ ଯୋଉଠି ବସିଚି।
ହଁ ରାସ୍ତାକୁ ମାନେ କୋଉଟା ତମ ରାସ୍ତାକୁ ମାନେ ତମ ଘର
ଆମ ଯୋଉ ଚାନ୍ଦିନୀ ଫାନ୍ଦିନୀ ସବୁ ଚାନ୍ଦିନୀ ଫାନ୍ଦିନୀ ସବୁ ଦେଖା ହୋଉଚି ମ।
କଁ ଝରକା ଖୋଲି ଦେଲା ଆଳୁକୁ।
ହଁ ଏଇ ଝରକା ଟା ଯୋଉ ଠାକୁର ଆଗୁକୁ ଯୋଉ ଝରକା ଟା ଖୋଲା ଆଳୁ ଚାନ୍ଦିନୀ ଯୋଉ ପାପନ ଘର ସବୁ ତାଙ୍କ ଘର ଦେଖାହୋଉଛି।
ହଁ ଖରା ବେଳେ ତ ସବୁ ଶୋଇଥିବେ କିଏ ଦେଖୁଛି ଆସିକି ଖରାରେ ହଁ।
ଆଉ ଯୋଉ ସବୁ ଯାହାର ଯାହାର ଉଁଞ୍ଚା ଘର ସବୁ ଯିଏ ଦିତାଲାରେ ଥିବ କହିବେ ଏଇ ବୋହୂଟା ପାଗେଳି ଯାଇଛି କଁ ବସିଲାଣି ଉପରେ ଯାଇଁ।
ମଲା ପାଗିଳି ବସନ୍ତି ନହଲ ନାଇଁ।
ଯିଏ ଦେଖିବ ଢୁଙ୍ଗିଲାଣି ମ ଆସିକି ଓପରେ। ଝରକା ଖୋଲି ଖରା ବେଳେ।
ଆଲୋ ନନାର ପୁଣି ରାତିକି ଡ୍ୟୁଟି ନା କେତୋବୋଳେ।
ନା ନନାର କାଲି ନାଇଟ୍ ସିଫ୍ଟ ଥିବ ବୋଧେ କିନ୍ତୁ ଯିବେ କି ନ ଯିବେ କିଛି ଠିକ ନାଇଁ କାଲି ଛୁଟି କରିବାକୁ ଆଉ ସ୍ୟାଡୁ କଟକରୁ ଆସିକି ଆଉ କେତୋବୋଳେ ଯିବେ।
ହୁଁ।
ହୁଁ ମନା କରିଥିଲେ କହିଲେ ଛୁଟି କରିଦେବି କାଲି ଯିବିନି କଁ କରିବେ କେଜାଣି।
ହୁଁ ଆ ଏଇ ରିଙ୍କୁ ନନା ଯାଉଚି ନା ଯାଉନି।
ହଁ ରିଙ୍କୁ ନନା ଯାଉଛି। ଯାଉଚି ଯେ ତାର ବେଶୀ କମ୍ପ୍ଲେନ ନାହିଁ କଁ ହେଇଛି ଲୋ।
ରିଙ୍କିରାନୀ ଭାଇ ର କଣ ହେଇଛି ଶୁଣୁ।
ନା ମୁଁ ଜାଣିନି ତ।
ଆଉ ତାର ସିଏ କଣ ତାଙ୍କ ଘର ଆଗରେ ଘାସ ହେଇଥିଲା ହେଲା ଘାସ ହେଇଥିଲା ଯଦି ସେ ଯୋଉ ଘାସ ମରା ଔଷଧ ପକାନ୍ତିନି, ଯୋଉ ଔଷଧ ଆଣି କି ପକେଇବ ବୋଲିକି ତା ଠିପି ଖୋଲିଦେଲା ଯୋଉ ଯୋଉ ମେନ୍ ଠିପି ଯୋଉଟା ଧଳା ଠିପି ଟା ସେଇଟା କୁ ଖୋଲିଲାନି ସେଉଠୁ କଣ କଲା ବି ଗୋଟେ ଲୋକ ସିଏ ଯୋଉ ଗୋଟେ ଲୋକଟେ ହେଲୁଣି ତ ଜାଣିଚୁ ବିଷ ବିଷ ଟା କୁ ହଁ ବିଷ ଟାକୁ କିନ୍ତୁ ଦାନ୍ତରେ ଖୋଲଚୁ ପାଟିରେ କାମୁଡି ଦାନ୍ତରେ କାମୁଡି ସେ ଦାନ୍ତର କାମରେ ଯୋଉ ଖୋଲିଚି ସେ ଯୋଉ ଠିପିରେ ଯାହା ଟିକେ ରାାଗିଥାଏ ସେ ପାଟିରେ ହଁ ପାଟିରେ ପଶିଯାଇଚି, ପାଟିରେ ପଶିଯାଇଚି ସାଙ୍ଗେ ସାଙ୍ଗେ କୁଳୁକୁଳୁ କରିଦେଲା କିନ୍ତୁ କଲେ ବି ସେ ଜିଭ ଫିବ ପୁରା ପୋଡି ପକେଇଲା ହେଲା, ପୋଡି ପକ ଯଦି ତାକୁ ଟାଉନ୍ ନେଇକି ଗଲେ ଟାଉନ୍ ଡକ୍ଟର୍ କହିକି ଗୋଟେ ଇଞ୍ଜେକ୍ସନ୍ ଦେଇକି ପଠେଇଦେଲେ ଏଠିକି ପଠ କଟକ ନା କୋଉଠି କି ପଠେଇଲେ ହେଲା ନା ଧର୍ମ ଧର୍ମ ଶଳା ସେ ଟାଉନ ପଠେଇ ଦେଲେ। ତାପରେ ଟାଉନ୍ ରେ ଦିନେ ଖଣ୍ଡେ ରହିଲା। ତାପରେ ଘରକୁ ଆସିଲା ଘରେ ପୁଣି କଣ ପୋଡା ଜଳା ଆରମ୍ଭ ହେଲା। ଭୁବନେଶ୍ଵର ଯାଇକି ଅଛି। କିଖାଇ ପାରୁନି ପିଇ ପାରୁନି ଜିଭଟା ମିଲାନି କହୁଛି ଜିଭଟା ପୁରା ଜାଲି ଭଳିଆ ହେଇଯାଇଛି ହେଲା କଥା ବି କହିପାରୁନି। ହଁ କଥା ବି କହିପାରୁନି। କଥା କହିପାରୁନି ଖାଲି କାନ୍ଦୁଚି ସେ ଯାହା କହୁଚି ମାନେ ଲେଖିକି କାଗଜରେ ଦଉଛି।
ଆ, ସେ କିଛି କହିପାରୁନି?
କିଛି କହିପାରୁନି ପାଟି ତ ଖୋଲି ପାରୁନି ଆଉ। ଖାଇ ପାରୁନି କିଛି ନାହିଁ ପିଇଲେ ବି ଯାହା ବି ପିଉଚି ମାନେ ପାଟି ପଡୁଛି।
ଆଉ କଣ କରିବେ ପୁଣି?
କଣ କରିବେ ଭୁବନେଶ୍ଵର ମେଡିକାଲ୍ ରେ ତ ଅଛି, ଆଉ ରିଙ୍କିରାନୀ ମିଲନ ଯୋଉ ଘରକୁ ଯାଇଥିଲା, ଆ, ଘରକୁ ଯାଇଥିଲା ସେ ରବବାର ଦିନ ହଁ ଆମେ ଯୋଉ ଘରକୁ ଯାଇଥିଲୁ ସେଇଦିନ ସେ ଫେରିଲା ବେଳୁ କୁ ଚାଟା ବେଳକୁ ତାକୁ ଦେଖିକି ଆସିବା କଥା। କିନ୍ତୁ ସେଦିନ ସେ ଘରେ ନଥିଲା ମେଡିକାଲ୍ ପଳେଇଥିଲା। ତା ଦିନ ତା ପୂର୍ବ ଦିନ କି ତା ଦି ଦିନ ଆଗରୁ ଏମିତି ହେଇଚି ତାର ମାନେ ଏଇଠି ସାତ ଛଅ ସାତ ଦିନ ହେଇଗଲାଣି।
ଆଉ ଏଡ ବଡ ଲୋକଟେ ସିଏ କଣ ଜାଣିପାରୁନି ଏଟା ଏମିତି ହବ ବୋଲି।
ଆଉ ବିଷ ଟା ତୋମେ ପାଟିରେ କେମିତି ଖୋଲୁଚ କହନି, ମଲନାନୀ ସେଦିନ ସେମତି ମଟନ୍ କରିବା ପାଇଁ ତାକୁ ମୁଁ ବସେଇଲିଣି କଡେଇ ମୁଁ କହିଲି ମିଲନାନୀ ମୋତେ ଟିକେ ସୋରିଷ ତେଲ ଟା କାଟିକି ଦେଲୁ ପୂରେଇକି ଡାକିନି ସେ କଣ କଲା ପାଟିରେ କାମୁଡି ଦେଲା, ପାଟିରେ କଣ ସୋରିଷ ତେଲ ଗୁଡା ସବୁ ପାଟି ଭିତରେ ପଶିଗଲା।
ମୁଁ ତ ପିଅ ମୁଁ ତ ତେଲ ତ ଆମେ ଯେ ମୁଁ ଯେତେଳ ତେଲ ଖୋଲେ ମୁଁ ପନିକିରେ କାଟେନା ମୁଁ ତ ପାଟିରେ କାମୁଡି ଦିଏ, କାହିଁକନି ପନିକିରେ କା ମେଞ୍ଚେ କଟିଗଲେ ଆମର ଯୋଉ ନା ନା ନା ପନିକିରେ କାଟିଲେ କଣ ହଉଚି ନା ଆମର ଜାରକିନୀ ହୁଅନ୍ତା, ଜାରକିନୀ ରେ ପୁରେଇ ଦେଲେ ପଶିଯିବ। ଆମର ଏ ପାଣି ପିଇବା ବୁତଲରେ ପୂରେଇବ ସେଥିରେ କେମିତି ପଶିବ?
ପଶିବନି କଣ ହେଇଛି କି? ମୁଁ ତ ପୁଣି ଏମିତି ପଶଉଚି କାଟିକି କଇଁଚିରେ।
ନା ମୁଁ ମୁଁ ବଡ କଣା କରିଦିଅନ୍ତି ପନିିକିରେ କାଟୁ କଟୁ କଟିଗଲା ବଡ କୁ ହେଇଯାଏ। ଏ ଯେ ମୁଁ ଦାନ୍ତରେ କଣା କରଦେଇ ପୂରେଇଦିଏ।
ହଁ କେତେବେଳେ ପାଟିରେ ତେଲ ଫେଲ ପଶିଯିବ ଗଲା।
ନା ମୁଁ ଚାପିକି ଧରିଥିନି ତା ଅଗଟା ପୂରା ଚାପିକି ଧରିମିି ଟିକେ ନାକୁରୁ କାମୁଡି ଦେଇକି ତାକୁ ବାହାର କରଦେମି।
ନା ମୁଁ ତ କଇଁଚିରେ କାଟିକି ମୁଁ ତ ଏଇ ମୋର ଯୋଉ ମାଜା ବୋତଲ ସେଇଥିରେ ପୂର ପୂରୁ ମାନେ ତେଲ ପୂରାଏ। ମୁଁ ତ ଏଇ କଇଁଚିରେ କାଟିକି ତାକୁ ମୁଁହ ଟାକୁ ଚାପିକି ଧରିକି ପୁରଇ ଦୋବୁ ସଇଲା ଆଉ। ନହେଲେ ଗୋଟେ ଫୁଲଣା ରଖିଦିଅ ଫୁଲଣାରେ ପକେ ପୁରଇ ଦବ।
ଆ ଫୁଲଣା ନାଇଁ କି ଫୁଲଣା ଅଛି ଫୁଲଣା କିଏ ପୁରୋଉଚି ଏତେ ବେପାର
ସେଇଆକୁ ଦେଖୁନୁ ରିଙ୍କି ନାନୀ କେମିତି ଭିଡିଓ ଛାଡୁଚି ତା ଭାଇ ବିଷୟରେ ଗୋଟେ ଛାଡି ନଥିଲା ଗୋଟେ ଦୁଃଖ ଗୀତ ପକେଇକି।
କେଜାଣି ମୋର ଆଉ ଲକ୍ଷ ନାହିଁ। ନା ମୁଁ
ହଁ ଏଇ ଦି ଦିନି ଏଇ ଦି ଦିନି ତଳେ ପା।
ନା ମୁଁ ଆଉ ତା ଭାଇ ଭିଡିଓ ଆଉ ତା ଦେଖିନି।
ଦେଖିଲା। ହଁ ପକେଇଥିଲା ରାତିରେ ଯାଇଁକି ତାଙ୍କ ଘରେ ରହୁଚି। ତା ମା ରହୁନି। ତାଙ୍କ ଘରେ ଯାଇକି ରାତିରେ ରହୁଚି ଏପଟେ ତାଙ୍କର ମି
କିଏ ରିଙ୍କି ନାନି ରିଙ୍କି ରାତିରେ ରହୁଚି।
ତାର ଘରେ କରୁନି କୁ ଉପରେ ହଁ।
ରାତିରେ କିଏ ରହୁଚି?
ରିଙ୍କି ନାନି ପା ଯାଇକି ତାଙ୍କ ଘରେ ରହୁଚି।
ସକାଳେ ହେଲେ ପଳେଇ ଆସିବ।
ପହର ଦିନ ରାତିରେ ଯାଇଥିଲା କାଲି ଆସିଲା ପୁଣି ହଁ ହଁ ପହର ଦିନ ଯାଇଥିଲା।
ହଁ।
ଆ କାଲି ଆସିଲା କାଲି ଆସିକି ଫୁଣି କଣ କାଲି ରାତିରେ ଯାଇଚି। ଆଉ ଆଜି ତ ତାର ଆନିଭର୍ସରୀ କି କଣ।
ଆଜି ଆନିଭର୍ସରୀ ଷ୍ଟାଟସ୍ ପକେଇ ଥିଲା ତ ଆଉ।
ହଁ ଆଜି ଆନିଭର୍ସରୀ ତାର ଆସିବ କି ତାର ସେଠି ରହିବ। ତାର କଣ କରିବ କେୟାଣି। ତାଙ୍କର ମିସ୍ତ୍ରୀ କାମ କରୁଚନ୍ତି ନା ପଳେଇ ଆସୁଚି ସକାଳୁ।
ଓହୋ ଉପରେ କଣ ସେ ଦି ବଖରା ଘର କରୁଚନ୍ତି।
ଆଉ ସିଏ ରିଙ୍କୁ ନନା ଘର କରୁନି।
ଦି ବଖରା।
ହଁ ଦି ବଖରା ତ କଣ କରୁଚନ୍ତି କୋହୁଚନ୍ତି ତାଙ୍କର ହେଇଗଲାଣି ମାନେ ନିମଟାଲ୍ ଲେବୁଲ୍ ହେଇଗଲାଣି।
ପଇଷା ଏତେ କୋଉଠୁ ଆଣିଲେ ଲୋ।
ମଲା ସିଏ କଣ ଲୋନ୍ ଗୋଟେ କରିଥିଲା। ହେଲା ଆଉ ହଁ ଲୋନ୍ କଣ କରିଥିଲାନା କଣ ତାପରେ ସେ ତ କଣ ଯୋଉ ଆଣୁଚନ୍ତି କାମ ବାଲି ଫାଲି ଯାହା ଦରକାର। ତାଙ୍କର ଚିହ୍ନା ଲୋକ କିଏ ଅଛି ରିଙ୍କି ନାନାର କିଏ ତାଙ୍କ ଦୋକାନରୁ ବାକି ଫାକି ନେଇ ଆସୁଚନ୍ତି ଆଉ ସେ ପା ଏଇ ନି ମଟାଲ୍ ଲେବୁଲ୍ କରିକି ଛାଡିଦେବେ ପୁଣି ପଛରେ ପଇଷା ହେଲେ କରିବେ। ଛାତ ଫାତ ପକେଇବେ ତାର ଯାହା ହୋଉ ଏ ଏକାଠି ଅଛନ୍ତି ସମସ୍ତେ ମିଶିକି କାମ କରିଦେଲେ ତାର ଘର କରିଦେଲା। ଇଏ ଯେତେବେଳେ କରିବେ ଯଦି ଅଲଗା ହେଇଯାଇ ଥିବେ ହଇରାଣ। ସେଇ କଥା କୋହୁଚିପା ଇଏ ଯେତେବେଳେ କରିବ ଯଦି ଅଲଗା ହେଇଯାଇଥିବେ।
ତମେ ତ ଆଗ କଣ ଅନ୍ଧାର ଅନ୍ଧାର କଲାଣି।
ହଁ ବର୍ଷା ତ ପବନ ହୋଉଥିଲା। ମୁଁ କବାଟ ଝରକା ଦେଇଦେଇଚି। ଏ ଯୋଉ ଗାଡି କେଁ କଟର ହୋଉଚି। ମୁଁ
ନାଁ ବା ଘଡ ଘଡ କଲାଣି ଆମର ହେ ନା ଆମର ଘଡ ଘଡ କଲାଣି ଏଠି।
ଓ ହଁ ନା ଏଠି ଆସିକି ବର୍ଷା ମାନେ ପବନ ହୋଉଥିଲା ତ ମୁଁ ଝରକା କବାଟ ଦେଇଚି ଲାଗୁଚି ସେ ଘଡଘଡି ମାରିଲା ଭଳିଆ ବି ଟିକେ।
ହଁ ପା ଏଠି ପା ଏଇ ଘଡ ଘଡ ଘଡ ଘଡ ହୋଉଚି ଆମର ଏଠି ମେଞ୍ଚେ ବୁନ୍ଦା ପକେଇ ଦେଇଯାଇଚି। ଜାଣିନି ଦି ବସ୍ତା ଗୁଣ୍ଡା ଢଳା ହେଇଚି ଏଠି।
ତୋଳ ବସିକି ଯାଇଛୁ ଛାତ ଉପରକୁ ବସିକି ତୋଳ।
ମୁଁ ଭାଇ ଆସିଲି ତୋଳିବା ପାଇଁ।
ଆଉ ଲୁଗା ପଟା?
ହୁଁ ଲୁଗାପଟା ତୋଳିକି ରଖି ଦେଇଛି।
ହୁଁ।
ଲୁଗାପଟା ତୋଳିକି ରଖିଦେଇ ଆସିଲି ତଳେ ଆଉ ଇଏ ଗୁଣ୍ଡା ଗୁଡା ପଡିଛି ଘଡଘଡ ହେଲାଣି ଯଦି ଗୋଟେ ବର୍ଷା ହବ ନା ସବୁ ତିନ୍ତିକି ଷଡଷଡ।
ଆଲୋ ତମେ ଯୋଉ ତିନି ଯା ଫଟୋ ଛାଡିଛ କଉଠି କିଲ ଯୋଉ ଯୋଉ ନଣନ୍ଦ ଘରେ?
ନାନୀ ଘର କଥିରେ।
ହଁ।
ଯାଇ ନଥିଲି ଯଉ କହୁନଥିଲି।
ହଁ।
ସେଇଠି ଗୁଲୁରୀ ଉଠେଇ ଦେଇଥିଲା ଫଟୋ।
ଓହୋ ଆଉ ତୁ ସେଇ ଶାଢୀ ପିନ୍ଧି ଯାଇଥିଲୁ କଣ ଆଉ ଶାଢୀ ନାଇଁ?
ଆଲୋ ଶାଢୀ ଅଛି ବା ବ୍ଲାଉଜ ଗୁଡା ହଉନେଇ।
ଆଉ ତାକୁ ସିଲେଇ ଫିଟେଇ ଦଉନୁ।
ଆଉୁ ସିଲେଇ ଫିଟେଇ ଦେଲେ ତା ଭିତରେ ଆଉ ବା ଅଲଗା ସିଲେଇ ଦେଇନି ପୁଣି ମେସିନ୍ ବାଲାଙ୍କୁ ଦେଲାବେଳକୁ ସେ ଦଉନାହାନ୍ତି କରିବି ଶୀଘ୍ର।
ଓ କପଡ଼ା ଆଉ ନାହିଁ କଣ?
ନା ନା କପଡଡା ଅଛି ଯେ ସେ ଗୋଟେ ସିଲେଇ ପକେଇ ଦେଇଛନ୍ତି ଗୋଟେ ପକେଇ ଦେଲା ବେଳକୁ ପୁରା ମାନେ ସାର୍ଟ ଭଳିଆ ହଉଛି।
ତୁ ନିଜର ନିଜେ ସିଲେଇ କରି ଦଉନୁ ହାତରେ ନହେଲେ
ହାତରେ ଭଲ ବ୍ଲାଉଜ୍ ଗୁଡାକ ହାତରେ ସିଲେଇ କରି କି କଣ କରିବି?
ହାତରେ ତୁ ଏକରେ ସିଲେଇ ଶିଖିଛୁ
ଆଲୋ ସିଲେଇ ଶିଖିଲେ ଶୁଣ ଆରେ ସିଲେଇ ଶିଖିବାଠା ପ କଥା ନାଇଁ ହାତରେ କଲେ ନୂଆ ଭଲ ବ୍ଲାଉଜ୍ ରା ହାତରେ ସିଲେଇ କରିକି କଣ କରିବୁ?
କଣ କଣ ହାତରେ କଣ ତୁ କରିପାରିବୁନି ମୁଁ ତ ଏଇ ହାତରେ ଯୋଉ ବ୍ଲାଉଜ୍ ସବୁ ମାରିଦଉଛି ମୁ ହାତରେ ନିଜେ ମାରି ଦଉଛି।
ନା ଘରେ ପିନ୍ଧିବା ବ୍ଲାଉଜ୍ ଯଦି ମୁଁ ହାତରେ ମାରି ଦଉନି କି? ଏ ଜଉଟା ଭଲ ଶାଢୀ ଯୋଉ ପାଟ ଶାଢୀ ଗୁଡା ପାଟ ଶାଢୀ ଗୁଡା ବ୍ଲାଉଜ୍ ଗୁଡା ହାତରେ ମାରିବି।
ଓ ଯଦି ଯେମିତି ଜାକ ଜାକ କରିବୁନୁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ମା ସିଲେଇ କରିଦବୁ ହବନିକି?
ପେସେନ୍ସ୍ ନାହିଁ ବସିକି ଏତେ ସମୟ କରିବ ବସିକି?
ସେଟ ଟାଇମ୍ ହବନି ସେଟା ଗୋଟ କଥା। ହଁ
ଟାଇମ କୋଉଠି ମୁଁ ଟାଇମ ହଉଛି ଏଠି ଜାଣିନୁ ଏଠିକା କଥା।
ଗୁଡୁ ଖାଲି ସେଇ କଥା
ହଁ ହୁଁ।
କହିଲା ମତେ ମାନେ ଶୁଣିକି ଲାଗିଲା ଗୁଡୁ କଲା ଭଳିଆ ଅଧିକ ଖାଇବା ମୋର ଦେଖ ଗଲା ଖାଇବାକୁ ହଉନି ମୋ ପେଟ ପୁରୁନି ଜମାରୁ ହୁଁ କହିଲା ମତେ ଖାଲି ଭୋକ କରୁଛି ସବୁବେଳେ ଖାଲି ଭୋକ କରୁଛି ଏରା ଗୋଟେ ଲୋକ ଆଣୁ ନାହାନ୍ତି କିଛି ନାହିଁ ଆ
ହୁଁ।
ଏଇଆ ସବୁ କହୁଥିଲା ମୁଁ କହିଲି କଣ କହିବୁ? ସମସ୍ତଙ୍କର ଗୋଟେ କିଛି ନା କିଛି ଅସୁବିଧା ଅଛି କାର ଏମିତି ନାହିଁ ପାଞ୍ଚ ଆଙ୍ଗୁଳି ଯା ସମାନ ଅଛି।
ତୁ କହନା ମୋର ତ କମ୍ପଲସରୀ ଗୁ ଗୋଟି ଗୁଡ଼ ପଣସ ଏୟାକୁ ଖାଇବା।
ଆଉ ତମର ଏ ପଣସ ଇଏ
ପଣସ ତିନିଟା ନାନୀ ଘରୁ ଆଣିଥିଲୁ ପୁଣି ଗୋଟେ ଆଜି ଆସିଛି ଚାରିଟା। ପଣସ।
ଆଉ ତମ ପଣସ ମଞ୍ଜି ସବୁ କଣ କରୁଛ?
ଖାଉଛୁ ପୋଡିକି।
ଖାଉଛ ହଁ ମୁଁ ତାଲେ ପଣସମଞ୍ଜି ତ ଜ୍ଵିଇ ଗଲେ ଯାଇକି ଆଣିବେ। ତ ଜ୍ଵଇଁ ଦିଟ ଗାଁକୁ ଗଲେ ଯାଇକି ମୋର ପଣସ ମଞ୍ଜି ଦିଟା ଆଣିବେ।
ଆମର ବା କିଲେ ଦେଢ଼ କିଲୋ ପଣସ ମଞ୍ଜି ପୁରା କିଣା ହେଇକି ଆସିଛି।
ହଁ ଏତ ଏତେ ପଣସ ଖାଇକି ପୁଣି ମଞ୍ଚ ଗୋଡେ
ଆମର ଆଡୁ କ ଆଡ ତରାରୀ ପତର ହେଇଯାଉଛି ନା ଏଇଥି। ଏଇ ଯୋଉ ନନାକର ବାହାରିଛି କୋଲୋର ବାହାରିଛି ତ।
କାର।
ଡାକ୍ତର କହେ ମଝିହ୍ନରେ କୋଲ ଷ୍ଟୋଲ ହେଲାନି।
ଓହ ତେଲ ମସଲା ଅଧିକ ଖାଇକି।
ତେଲ ସାାଧ୍ୟ କାହିଁକି ସେଥିାଇଁ କହୁଛନ୍ତିି ସବୁ ସୋରିଷ ବାଟଣ ଦିଆ ତରକାରୀ ହବ ଆମର।
ହଁ
ତେଲ ମସଲା କଣ ସୋଷଟଣ।
ହୁଁ, ଏ କଣ ପାଇବୁ ସିଏ, ମୋ ଶ୍ୱଶୁରର ସେଇଆ ବାହାରିନି କି? ସେ କଣ କଣ ଆ, ହୁଁ।
ଆଉ ମୁଁ ଯୋଉ ଗୋଡ ହାତ ଏଇ ଯୋଉ ଫୁଲି ଯାଉଛି ପଖାଳ ଖାଉଥିଲି ଯେ, ଗୋଡ ହାତ ଫୁଲିଗଲା, ଦରଜ ହଉଛି ପ୍ରବଳ। ମୁଁ ଏବେ ଡରିକି ଆଉ ପଖାଳ ଖାଉନି, କଣ କରିମି?
ହୁଁ।
ସଖାଳୁ, ନାଇଁ ନାଇଁ ବା ତା ଜାଣନ୍ତୁ ଦି ଖଣ୍ଡ ରୁଟି ନେଇକି ବସେ, ଖାଇବା ପାଇଁ, ଯାହା ଖାଇଦେମି, ଯାହା ଫୋପାଡିଦେମି। ହ ଆ ତାପରେ ଭୋକ କଲା ମୋର ଆଡୁ ସାଡୁ କଣ କନି, ଏ ବାଦାମ, ସୋଲା, ମିକ୍ସଚର, ଏଇ ସବୁ ଖାଇକି ପାଣି ପିଇ ଦେଇକି ରୁହେ। ତାପରେ ଯାଇକି ଦିଟା ବେଳକୁ ଏକାଥରେ ଭାତ
ଝିଅ ପେଟ କମିଲା ପୁରା?
କମିଗଲା ଔଷଧ ଖାଇଲା ଯୋଉ।
ଓହୋ, ଆଉ ତୋ ପୁଅ ଏତେ ଝଡି ଯାଇଚି କଣ ପାଇଁ?
ମୋ ପୁଅ ଦିନକୁ ଦିନ ଖାଉନି, ହଇରାଣ କରୁଚି ପା ବେଶୀ। ଦେଖୁଚୁ ନା କେମିତା ଦେଖା ଯାଉଚି?
ହଁ ପା, ନା ଆମେ ସେନ ଯଉ ଯାଇଥିଲୁ ଘରକୁ ବି, କିଲୋ କନକ ବୋ